ହେଲୋ।
ହେଲୋ ନମସ୍କାର।
ହ୍ୟାଲୋ ନମସ୍କାର କଣ କରୁଛନ୍ତି? ଜୟ ଜଗନ୍ନାଥ।
ଏଇ ବସିକି ଟିକେ ମଟର ତରକାରୀ ଖାଉଛି।
ଆଃ। ଆଉ ଖରାବେଳ ଖାଇବା କେତେବେଳେ ଖାଇଥିଲେ କି ଭୋକ କଲାଣି ଆପଣଙ୍କୁ?
ଖରାବେଳେ ଖାଇଥିଲି ଦିଟା ବେଳେ ଖାଇଥିଲି।
ଓ କଣ ଖାଇଛନ୍ତି ଆଜି?
ଖରାବେଳେ ମୁଁ ଆଜି ଖାଇଛି ପଖାଳ ଭାତ ତ। ଆଉ ବାଇଗଣ ଭେଣ୍ଡି ଗୋଟେ ଦଳା, ଆଉ ତା ସହିତ ଶାଗ ଭଜା।
ହଁ।
ଆଉ ଆମ୍ବ ଆଉ।
ଭଲ ଖାଇବା ଖାଇଛନ୍ତି ପୁରା ଓଡିଆ ଖାଦ୍ୟ ଆଉ।
ହୁଁ ମୁଁ ପଖାଳ ଟା ଟିକେ ମୋର ସବୁଠାରୁ ଭଲ ଲାଗେ ମତେ ଖାଇବାକୁ। ଗରମ ମୁଁ ଖାଏନା ବେଶୀ।
ମତେ ବି ପଖାଳ ବହୁତ ଭଲ ଲାଗେ ଖାଇବାକୁ। ଗରମ ବି ମତେ ତ ଭଲ ଲାଗେନି।
ଆଉ ଆପଣ ଆଜି ଖରାବେେଳେ କଣ ଖାଇଥିଲେ? ହୁଁ।
ମୁଁ ଖରାବେଳେ ଆଜି ଖାଇଥିଲି ଅରୁଆ ଭାତ, ଡାଲମା ଆଉ ଆଳୁ ଭରତା, ଗୋଟେ ଆଳୁ ଚକଟା ହେଇଥିଲା। ଆଉ ପାମ୍ପଡ।
ଆପଣ ବି ବଢିଆ ଖାଦ୍ୟ ଖାଇଛନ୍ତି ଆଉ।
ସେଇଥିପାଇଁ ବିନା ପିଆଜ ରସୁଣ ରେ ହେଇଥିଲା ଆମର।
ହଉ ଆପଣଙ୍କ ଲକ୍ଷ୍ମୀ ବାର ଲକ୍ଷ୍ମୀଙ୍କ ବାର ବୋଲି ଆଜି ଅରୁଆ ଖାଇଛନ୍ତି।
ହଁ ହଁ କିନ୍ତୁ ମୁଁ ବାହାରେ ଥିଲେ ଲକ୍ଷ୍ମୀଙ୍କ ବାରରେ ରେ ବି ଆମିଷ ଖାଇଦିଏ।
ଡାଲମା ଟା କୋଉ କୋଉ ଡାଲିରେ ହେଇଥିଲା ହରଡ?
ହଁ, ହରଡ ଆଉ ବୁଟ ମିସିକି।
ହଁ, କେମିତି କଣ ହେଇଥିଲା ପ୍ରସ୍ତୁତ ଟିକେ କହୁନାହାନ୍ତି?
ପ୍ରଥମେ ଡାଲି ଯୋଉ ବୁଟ ଡାଲି ଆଉ ହରଡ ଡାଲିକୁ ଟିକେ ଭଲସେ ସଫା କରିଦେବେ ପାଣିରେ ଧୋଇକି ତାପରେ କିଛି ସମୟ ରଖିଦେବେ ବୁଟ ଡାଲିକୁ କିଛି ସମୟ ଅଧଘଣ୍ଟା କି ଘଣ୍ଟେ ଭଳିଆ ପାଣିରେ ଭିଜେଇକି ସବୁ ରଖିଦେବେ। ତାପରେ ପରିବା ଏପଟେ କାଟିବେ ଆଳୁ ଅମୃତଭଣ୍ଡା ବୋଇତାଳୁ, ଝୁଡଙ୍ଗ ଆମ ପାଖରେ ଯାହାବି ପରିବା ସବୁ ଥିବ ଆ ତାକୁ ସବୁ କାଟିକି ରଖିବେ ତାପରେ ଘଣ୍ଟେ ସେ ବୁଟ ଟା ଭେଦିଗଲା ପରେ ପାଣିରେ ତାକୁ ହାଣ୍ଡିରେ ବସେଇବେ ପାଣି ଦେଇକି। ହଳଦୀ ଗୁଣ୍ଡ ଲୁଣ ପକେଇକି ସବୁ ପରିବା ପକେଇଦେବେ। ସେଇଟାକୁ ଟିକେ ଅଦା କୋରିକି, ଗୋଟେ ତେଜପତ୍ର ପକେଇକି ତାକୁ ସିଝେଇ ସିଝେଇବା ପଯ୍ୟନ୍ତ ଛାଡ଼ିଦେବେ। ସିଝି ଆସିଲା ପରେ ତ ମାନେ ଏଇଟି ପରସେଣ୍ଟ କୁକ୍ ହେଇଗଲା ପରେ ସେଇ ପରିବା ଗୁଡାକ ଟମାଟୋ ଆଉ ବାଇଗଣ ପକେଇବେ। ସେ ତାପରେ ଆଉ ଟିକେ କୁକ୍ ହେଇଗଲା ପରେ ତାକୁ ଓହ୍ଲେଇ ଦେଇକି ଗ୍ୟାସ ବନ୍ଦ କରିଦେବେ। ତାପରେ ଛୁଙ୍କ ଦେବା ପାଇଁ ଅଦା ତେଲ, ପଞ୍ଚ ଫୁଟଣ, ଆଉ ଭରସୁଙ୍ଗ ପତ୍ର ଯଦି ଆପଣ ଘିଅ ଖାଉଥିବେ ଘିଅରେ ଦେଇକି ତାକୁ ଛୁଙ୍କ କରିଦେବେ ଆଉ। ଟିକେ ଡାଲମା ମସଲା ପକେଇଦବେ ଆଉ।
ହୁଁ। ଡାଲମା ରେ ଟିକେ ଘିଅଟା ପକେଇଦେଲେ ଆହୁରି ଭଲ ଲାଗେ।
ମଲଁ ମୋ ଘିଅ ଖାଇନି ଯେହେତୁ ଆମ ଘରେ ଘିଅ ପଡେନି।
ଆଜ୍ଞା। ଆଉ ଆପଣଙ୍କୁ ମୁଁ କିଛି ପାରମ୍ପରିକ ବିଷୟରେ କିଛି କୋଶ୍ଚିନ କରିବି ଆପଣ କହିପାରିବେ?
ହଁ ପଚାର
ଆପଣ କହ କହିଲେ ଦେଖିବା ଓଡ଼ିଶା ପ୍ରସିଦ୍ଧ ମିଠା ଗୁଡିକ କିଛି କହିଲେ?
ଓଡ଼ିଶାରେ ପ୍ରସିଦ୍ଧ ମିଠା ରସଗୋଲା ଛେନାପୋଡ଼। ଆଉ ରସାବଳି ରସମଲେଇ ଏସବୁ ମିଠା ବହୁତ ଫେମସ ଆଉ ପ୍ରସିଦ୍ଧ କାକରା ପିଠା। ମଣ୍ଡା ପିଠା ଏଗୁଡା ପିଠାରେ ଏଗୁଡା ଫେମସ।
ଆରିସା ପିଠାଟା କେମିତି ପ୍ରସ୍ତୁତ କରାଯାଏ କହିପାରିବେ।
ହଁ ଆରିସା ପିଠା ପାଇଁ ମେନଲି ଦରକାର ଗୁଡ ଚାଉଳ ଚୁନା ଆଉ ପାଣି। ଫାଷ୍ଟ ପାଣିକୁୁ ଟିକେ ଭଲସେ ଫୁଟିଲା ପରେ ଗୁଡ ପକେଇକି। ଆଉ ଥରେ ଟିକେ ଫୁଟେଇଦେବେ ତାପରେ ସେ ଯୋଉ ଚାଉଳ ଚୁନା ପକେଇଥିଲା ତାକୁ ମାନେ ରଖିଥିବା ତାକୁ ପକେଇକି। ଟିକେ ଗୁଜୁରାତି ଟିକେ ଗୋଲମରିଚ କଣ ଗୋଲମରିଚ ନ ପକେଇଲେ ବି ଚଳିବ ଟିକେ ହାଲକା ଗୁଜୁରାତି ପକେଇକି। ତାକୁ ଯନ୍ତୁଣୀ ଟା ଭଲସ ପ୍ରସ୍ତୁତ କରିବା ତାପରେ ତାକୁ ବାହାର କରିକି ଗୋଟେ କଦଳୀ ପତ୍ରକୁ କି କୌଣସି ଥାଳିକୁ ନେଇ ଆସିକି ଗରମ ଥିବା ଅବସ୍ ହଲକା ହଲକା ଗରମ ଥିବା ଅବସ୍ଥାରେ ତେଲ ତେଲ ଦେଇକି ତାକୁ ଟିକେ ଭଲସ ଚକଟିବା ହାତରେ ତାପରେ ତାକୁ ପିଠାର ସେପ ଦେଇକି ତାପରେ ଟିକେ ଧଳା ରାଶି ପକେଇକି ତାକୁ ତେଲରେ ତେଲ ଗରମ କରିକି ତେଲରେ ଛାଣିଲେ ଏଇଗଲା ଅଧିକା ପିଠା ଆଉ। ମେନ୍ଲି ତାର ସେ ଯନ୍ତ୍ରଣୀଟା ହଉଛି ଟେକ୍ନିକ୍। ସେଇଟା ଯଦି ଟିକେ ଯନ୍ତ୍ରଣୀ ଟା ଯଦି ଖରାପ ହେଇଗଲା। ନା ମୁଁ କେବେ କରେନି ମୋ ଘରେ ମା କରନ୍ତୁ ମୁଁ ଜାଣିଛି କେମିତି କରାଯାଏ ବୋଲି।
ଆଉ ଓଡ଼ିଆର ବିଷୟ କଣ ଦିଏ।
କଣ କହିଲେ ଆଉ ଥରେ ପଚାରିବେ
ଓଡିଆ ନା ଓଡିଶା କଣ ପଚାରୁଛନ୍ତି?
ଓଆ ଓଆ ଖାଦ୍ୟ ବିଶେଷତା କଣ ଫା ଫଷ୍ଟ
ଓଡିଆ ଖାଦ୍ୟର ବିଶେଷତା ହଉଛି ଏଇଟା ବହୁତ ସରଳ ପୌଷ୍ଟିକ ଓ ସ୍ଵାଦିଷ୍ଟ ଅଟେ। ଭାତ ଡାଲି ଶାଗ ଏଗୁଡା ହଉଛି ମେନଲି ମୁଖ୍ୟ ଖାଦ୍ୟ ଆମ ଓଡିଶାର।
ହଁ। ଆ
ଆଉ ଆପଣଙ୍କୁ ମୁଁ କିଛି ଡାଲମା ଡାଲମା ହଉଛି ଏକ ଅତି ସରଳ ପୃଷ୍ଟିକର ଖାଦ୍ୟ। ମାନେ ଯୋଉଥିରେ ସବୁ ପନିପରିବା ଆଉ ଡାଲି ପଡିକି ହିଁ ହେଇଥିବ। ଆଉ ଆପଣଙ୍କୁ ବିରିୟାନୀ ର ରେସିପି କହିବେ କି ଆପଣ କେବେ ଟ୍ରାଏ କରିବେ ଘରେ।
ହଁ ବିରିୟାନୀର କହୁନାହାଁନ୍ତି।
ବିରିୟାନୀ ଚିକେନ ବିରିୟାନୀ ର ମ ହଉଛି ଚିକେନକୁ ପାଷ୍ଟ ଆଣି ତାକୁ ଧୋଇବା। ତାପରେ ସେଥିରେ ଦହି, ଅଦା ରସୁଣ ପେଷ୍ଟ, ଆଉ ଧଣିଆ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଆଉ ଲେମ୍ବୁ ଟିକେ ଚିପୁଡିବେ, ପୋଦିନା ପତ୍ର ଆକୁ ସବୁ ଗୋଳେଇକି ଆଉ ଯଦି ଆପଣଙ୍କୁ କଲର ଦରକାର ତେବେ ଫୁଡ କଲର ଆଡ କରିକି ତାକୁ ଦୁଇରୁୁ ତିନି ଘଣ୍ଟା ମ୍ୟାରିନେସନ କରିକି ଛାଡିଦେବେ। ଫ୍ରିଜରରେ ରଖିଲେ ସେଟା ଟିକେ ବେଶୀ ଭଲ, ଯଦି ପାରିବେ ଆପଣ ଗୋଟେ ରାତି ଆଗରୁ ବି ରଖିଦେଲେ ସେ ଆହୁରି ଭଲ ବେଶୀ ସଫ୍ଟ ହେଇଯିବ ଚିକେନ ଟା, ତାପରେ ଚିକେନ ଟାକୁ ଅ କଣ କରିବେ ନା ଆଉ ସେତିକି କରିସାରିଲା ପରେ, ତାପରେ ତେଲ ଗରମ କରିକି ଟିକେ ପିଆଜ କୁ ପତଳା, ପତଲା କରିକି ପୁରା ଡିପ୍ ଫ୍ରାଏ କରିବେ। ବିରିସ୍ତା ପାଇଁକା ଦିଆଯିବ, ମ୍ୟାରିଙ୍ଗ ପାଇଁ। କିଛି ପିଆଜ ସେଇ ଯୋଉ ମ୍ୟାରିନେସନ ଗୋଳେଇକି ରଖିଦେବେ, ଆଉ କିଛି ଅଲଗା ରଖିବେ, ତାପରେ ସେ ଚିକେନ କୁ ପୁରା କଷିବେ, ଏଇଟି ପର୍ସେଣ୍ଟ କୁକ ହେଇଗଲା ପରେ ଚିକେନ କୁ ରଖିଦେବେ ବାହାର କରିକି। ରୁ ଓହ୍ଲେଇ ଦେବେ ତାପରେ ଚାଉଳ ଯୋଉ ବିରିୟାନୀ ଚାଉଳ ତାକୁ ଦଶରୁ ପନ୍ଦର ମିନିଟ୍ ଧୋଇକି ରଖିବେ ମାନେ ଅଁ, ଧୋଇକି ଦଶ ରୁ ପନ୍ଦର ମିନିଟ ପାଣିରେ ଭିଜେଇକି ରଖିବେ ତାପରେ ଗୋଟେ ହାଣ୍ଡି ବସେଇବେ ସେଥିରେ ଆ ପାଣି ଦେବେ ଟିକେ ତେଲ ଦେବେ, ଲୁଣ ଦେବେ ଆଉ ପୋଦିନା ପତ୍ର ଦେବେ, ଲେମ୍ବୁ ଚୁପୁଡିବେ ଆଉ ଗୋଟା ମସଲା ଯାହାବି ଆମର ରହିଲା ଡାଲଚିନି ହେଲା, ଗୁଜୁରାତି, ଲବଙ୍ଗ, ତେଜପତ୍ର ୟାକୁ କିଛି ସମୟରେ ସେ ପାଣି ରେ ଫୁଟିବାକୁ ଛାଡିଦବା। ପୁଣି ଦଶ ପନ୍ଦର ମିନିଟ୍ ପରେ ସେଇ ଯୋଉ ଗୋଟା ମସଲା ଗୁଡାକ ସବୁ ବାହାର କରିଦେବେ ଛାଣିକି ତାପରେ ଚାଉଳ ଟାକୁ ପକେଇକି ତାକୁ ଏଇଟି ପର୍ସେଣ୍ଟ କୁକ୍ କରିବେ। ଏଇଟି ପର୍ସେଣ୍ଟ କୁକ୍ ହେଇଗଲା ପରେ ଯୋଉ ଆମେ ଚିକେନ କଷା କରିକି ରଖିଥିଲେ ଏବେ ଗୋଟେ ଡିସ୍ କି ହାଣ୍ଡି ନେଇ ଆସିବେ ସେଥିରେ ଆଗେ ଲେୟାର କରିବାକୁ ଅଛି। ଗୋଟେ ଥର ଚିକେନ ପୁରା ଦେଇକି ତାକୁ ଲେୟାରିଂ କରିବେ, ତାପର ଯୋଉ ଯୋଉ ଭା ତ ଟା ଆମେ କୁକ୍ କରି ରଖିଥିଲେ ତାକୁ ଦବା, ପୁଣି ତାପରେ ଟିକେ ବିରିୟାନୀ ମସଲା ଆଉ ହଉଛି ଟିକେ ସେ ଯୋଉ ପିଆଜ ଯୋଉ ଛାଣିକି ରଖିଥିଲେ ଆଉ ପୋଦିନା ପତ୍ର। ଦେଇଦବା ଫୁଣି ତାପରେ ଆଉ ଥରେ ସେମିତି ଚିକେନ କଷା ଆଉ ଭାତ ଦେଇକି ଦଶ ମିନିଟ ହାଇ ଫ୍ଲେମରେ ତାକୁ ଗୋଟେ କଣ କରିବା ନା ପ୍ରଥମ ଗୋଟେ ତାୱାକୁ ପୁରା ପ୍ରିହିିଟ୍ କରିକି ରଖିଥିବା ଆଗରୁ ପୁରା ତତେଇକି ରଖିଥିବା ତା ଉପରେ ଦଶ ମିନିଟ ବସେଇବା ହାଇ ଫ୍ଲେମ ମିଡିୟମ ରୁ ହାଇ ଫ୍ଲେମ, ତାପରେ ଆଁ ପାଞ୍ଚ ମିନିଟ୍ ପୁରା ସ୍ଲୋ ଫ୍ଲେମ ରେ ବସେଇବା ତାପରେ ବନ୍ଦ କରିଦେଇକି ତାକୁ ପନ୍ଦରରୁୁ କୋଡିଏ ମିନିଟ ଛାଡିଦବା ସେଇଭଳିଆ। ତାପରେ ଖୋଲିବେ ହେଇଯିବ ଆଉ, ଆଉ ବିରିୟାନୀରେ ତ ମେନ୍ କଚୁମ୍ବର। କଚୁମ୍ବର, ଦହି ଆଉ କାକୁଡି ଦେଇକି କଚୁମ୍ବର କରିଦେବେ।
ଆଉ ଆପଣଙ୍କୁ ସବୁ କଣ ଭଲ
ଆଉ ଆପଣ ତ ବହୁତ ଆପଣ ତ ବହୁତ କିଛି ଜାଣିଛନ୍ତି ଆଉ।
ହଁ ରୋଷେଇ ବହୁତ୍ ଭଲ ଲାଗେ। ସବ ସବୁ ରୋଷେଇ ଶିଖିଛି।
ବଢିଆ ରୋଷେଇ ଶିଖିଚନ୍ତି ଆଉ ଆପଣ ମାନେ ସବୁ ରୋଷେଇ କରିପାରୁ
ହଁ ସବୁ ରୋଷେଇ କରିପାରେ କେବଳ ଏଇ ଯୋଉ ମତେ ଚାହା କରିଆସେନା କାହିଁକିନା ମତେ ସେ ଯୋଉ କ୍ଷୀର ଆଉ ଅମୁଲ ସ୍ମେଲ ହୁଏ ବୋଲି କରେନା। ନହେଲେ ଆଉ ସବୁ ରୋଷେଇ ଜଣା।
ଓ ଆପଣ ସବୁଠାରୁ ସହଜ ଦିନିଷ ଟା କରିପାରନ୍ତିନି ଚାଟା।
ହଁ କାଇଁକି ନା ମୁଁ ସେ କ୍ଷୀର ସ୍ମେଲରେ ରହିପାରେ ନା କୋଉଠି ଭଲ ଲାଗେନା।
ଆପଣଙ୍କୁ ବୁନତା ଯୋଉ ବାସ୍ନା ଟା ଭଲ ଲାଗେନି।
ନା ଅମୁଲ ବି ମତେ ଭଲ ଲାଗେନା ସେଥିପାଇଁ ମୁଁ ସେଟା କେବେ କରେନି। ଯୋଉ ବି ବାଧ୍ୟରେ ଥରେ ଦିଥର କରିଚି ସେ ଭଲ ହେଇନି କାରଣ ତା ଭାଗ ମାପ ମୁଁ ପାଏନି। କେମିତି କଣ କରାଯାଏ। ସେଇଥି ପାଇଁ ମତେ ସେଟା ଆସେନି ଆଉ ସବୁ ଆସେ।
ଆଜ୍ଞା।
ଚିକେନ ମାଛ କଙ୍ଗଡା ଚିଙ୍ଗୁଡି ମତେ ସବୁ ଆସେ। କିନ୍ତୁ ସେଟାକୁ ଛାଡ଼ିକି।
ଆଉ ଆପଣ ଆଜି ଏଠି ଘରେ ଅଛନ୍ତି? ଯାଇଥିଲେ।
ନା ଆଜି ତ ବହୁତୁ ଖରା ହୋଉଚି। ସେଥିପାଇଁ ଆଜି କୁଆଡେ ବୁଲିବାକୁ ଯାଇନି ଘରେ ହିଁ ଅଛି। ଆଉ ଆପଣ?
ମୁଁ ଆଜି କୁଆଡେ ଯାଇନି ଏବେ ଟିକିଏ ମାର୍କେଟ ଯିବି। ମୁଁ ଡେଲି ଟିକିଏ ସନ୍ଧ୍ୟାବେଳିଆ ମାର୍କେଟ ଯାଏ। ବୁଲାବୁଲି କରିକି ଟିକିଏ
ଟିକିଏ ମାଇଣ୍ଡି ଫ୍ରେଶ୍ କରିବା ପାଇଁ ଯାଆନ୍ତି।
ହଁ ଟିକିଏ ଜଳଖିଆ ଖାଇକି ଆସେ ଆଉ।
ଆପଣଙ୍କୁ କୋଉ କୋଉ ଜଳଖିଆଟା ଭଲ ଲାଗେ ସନ୍ଧ୍ୟା ବେଳେ ଖାଇବାକୁ?
ଆପଣ ଉଙ୍କୁଣି କଣ ଜାଣିଚନ୍ତି କି ନାଇଁ?
ହଁ ଜାଣିଚି।
ଉଙ୍କୁଣି କଣ ଏଇଟା? ଆକ୍ଚୁଆଲି କଣ?
ମୋକ ନା।
କହୁ ନାହାନ୍ତି?
ସେଇଟା ହୋଉଚି ଏକ ପୁକ। ନା
ପୋକ ନାଇଁ ଏଟା କୋଉଠି ରୁହେ? ମୁଣ୍ଡରେ?
ଆଜ୍ଞା।
ଆପଣଙ୍କ ମୁଣ୍ଡରେ ଉକୁଣି ଅଛି ନା?
ନା ନା ମୁଁ ପୁଣିସଫାସୁତୁର ମୋ ମୁଣ୍ଡରେ ସେଗୁଡା ନାଇଁ। କଲେଜ ବେଳେ ସ୍କୁଲ ବେଳେ ଥିଲା ଏବେ କିନ୍ତୁ ଆଉ ନାହିଁ।
ତାହାନେ ଆପଣ ସ୍କୁଲ ବେଳେ କ ଉଙ୍କୁଣି ମୁଣ୍ଡି ଥିଲେ?
ଏତେ ବି ନୁହେଁ କିନ୍ତୁ ଏଇ ସାଙ୍ଗ ମାନଙ୍କ ଠାରୁ
ମା ସବୁବେଳେ କହୁଥୁବେ ଉଙ୍କୁଣି ମୁୁଣ୍ଡିଆ ଆଉ।
ହଁ ମା ସେମିତି କୁହନ୍ତିନି ମା ବାହାର କରିଦିଅନ୍ତି ଆଉ।
ମୋତେ ଗୋଟେ କାମ କରିଥାନ୍ତିମ୍। ଉଙ୍କୁଣି ଯଦି ଅଧିକ ପରିମାଣରେ ହେଇଯାଇଥିବେ ତାହେନେ ଆପଣ କଣ କରିବେ ଗୋଟେ ମାଙ୍କଡ଼ ପାଖକୁ ପଳେଇବେ। ମାଙ୍କଡ଼କୁ ସେ ଖୁଣ୍ଟିଦବ ସବୁ।
ଜୀବଜନ୍ତୁଙ୍କ ଉପରେ ଏମିତି ବିଶ୍ୱାସ କରିବା କଥା ନୁହଁ। ଏଇଟା ଆପଣଙ୍କର ଭୁଲ ଧାରଣା।